ହୁଁ।
କଣ କରୁଚୁ ବେ।
ଏଇ ବସିଚି ତୁ।
ରୋଷେଇ କଣ କରୁଚୁ ଖାଇସାରିଲୁଣି।
ହଁ ତୁ।
କଣ ହେଇଥିଲା ହଁ ମୁଁ ବି ଖାଇ ସାରିଲି।
ମୁଁ ଆଜି ପଲଉ ବନେଇଥିଲି। ମୁଁ ଆଜି ପଲଉ ବନେଇଥିଲି ହୁଁ।
ମୁଁ ଖାଇଚି ପଖାଳ ଆଳୁ ଭଜା ଆଉ ହେଲା ଯୋଉ ଆମ୍ବ କଟା ମମି ଗୋଟେ କରିଥିଲା ପୁରା ସୋରିଷ ବାଟଣ ଦେଇକି ପୁରା ମସ୍ତ ଲାଗୁଥିଲା ସେଇଟା
ପଲଉ ରେସିପି ପଚାରିବୁନି।
ହଁ ହଁ କହିଲୁ ପୋଲଉ କେମିତି ବନେଇଥିଲୁ।
ଆ ଫାଷ୍ଟ କଣ କଲି ନା ସୋୟାବିନ୍ କିଛି ଭେଜେଇଲି ହେଲା ତାପରେ ତ କୁ ଭଲସେ ଭାଜିଲି ହେଲା ତାକୁ। କୁ ଦହିରେ କିଛିଟା ଲୁଣ ହଳ ଦି ଲଙ୍କାଗୁଣ୍ଡ ଆଉ।
କେତେ ଦହି?
ଦହି ଦି ଚାମଚ ହେଲା। ଅଧିକ ନୁହଁ ହଁ ଦି ଦି। ତିନି ଚାମଚରେ ହେଇଯିବ ହେଲା ଯେତେ ଲୋକ ଲୋକଙ୍କ ପାଇଁ ବନେଇବୁ ସେତିକି ଅନୁସାରେ ନା ମୁଁ ଦି ଜଣଙ୍କ ପାଇଁ ବନେଇଥିଲି।
ଦି ଜଣଙ୍କ ପାଇଁ ଆଚ୍ଛା ଆଚ୍ଛା।
ହଁ ଦି ଜଣଙ୍କ ପାଇଁ ତିନି ଚାମଚ ଦହି ସେଥିରେ ହଳଦୀ ଲଙ୍କା ଲଙ୍କାଗୁଣ୍ଡ ଆଉ ଲୁଣ। ଆଉ ଟିକେ ବିରିୟାନୀ ମସଲା।
ବିରିୟାନୀ ମସଲା ଟିକେ ଆଛା ଆଛା।
ହୁଁ ତା ଦେହରେ ଟିକେ ତେଲ। ତେଲ ପକେଇକି ତାକୁ ଭଲସେ ଗୋଳେଇଲି ସେଟା ଅପସନାଲ। ସୋରିଷ ତେଲ ବି ପକେଇ ପାରିବୁ ଆ ରିଫାଇଣ୍ଡ ତେଲ ବି ପକେଇ ପାରିବୁ ହେଲା ତାପରେ ତାକୁ ଭଲ ସେ ଟିକେ ଗୋଳେଇଲି ହେଲା ସେଥିରେ ସେ ଯୋଉ ଭାଜିଥିବା ସୋୟାବିନ୍ ପକେଇଲି। ଆଉ କିଛିଟା ଭେଜିଟେବଲସ ହଁ ଆଉ କିଛିଟା ଭେଜିଟେବଲସ କାଟିଥିଲି। ଏ ଗାଜର ଆଉ ବିନ୍ସ ଆଉ
ହଁ।
ଆଳୁ ଏମିତି କାଟିଥିଲି ତାକୁ
ଆଚ୍ଛା ଯୋଉ ଦି ଜଣଙ୍କ ଯୋଉ ଦି ଜଣଙ୍କ ପାଇଁ ଚାଉଳ କେତେ ନେଇଥିଲୁ?
ତିନିଶହ ଗ୍ରାମ।
ତିନିଶହ ଗ୍ରାମ ଚାଉଳ ହେଇଗଲା ଦି ଜଣଙ୍କର ଦେଢଶହ ଦେଢଶହ ଆଉ ହଁ ହଁ।
ହଁ ହଁ ଯେହେତୁ ତା ଦେହରେ ଭେଜିଟେବୁଲସ ଅଛି ତ ହେଇଯିବ ତା ସହିତ ଖାଇଲେ। ତାପରେ ତାକୁ ମ୍ୟାରିନେଟ କରିକି ଅଧଘଣ୍ଟା ଛାଡିଦେଲି ହେଲା। ତାପରେ କିଛିଟା ପିଆଜକୁ ଚୁନ୍ ଚୁନ୍ କରି କାଟିକି। ତାକୁ ବାରିସ୍ତା ଯୋଉ ବନାନ୍ତି ତାକୁ ବନେଇଲି ତାକୁ ସାଇଡ ରେ ରଖିଲି ହଁ ହଁ। ତାକୁ ବନେଇଲି ତାକୁ ସେ ଯୋଉ ମ୍ୟାରିନେଟ କରିଥିଲି ତା ଉପରେ ପକେଇଦଲି।
ବାରିସ୍ଥା ପିଆଜ କେମିତି କାଟିବୁ।
ତାକୁ ମୁନ୍ ମୁନ୍ ସାଇଜର ହାପ ହାପ ମୁନ୍ ସାଇଜ ର।
ହଁ ହଁ ତାପରେ ମାନେ ସେଟାକୁ ଖାଲି ତେଲରେ କଣ ମାନେ ଛାଣିଦବୁ ନା ଖାଲି ତାକୁ ଏମତି ଫ୍ରାଏ କରିବୁ।
ଛାଣି ବି ପାରିବୁ ଫ୍ରାଏ ବି କରିପାରିବୁ।
ଆଚ୍ଛା ଆଚ୍ଛା ତାପରେ?
ତାପରେ ତାପରେ ଗୋଟେ କଢେଇ ନବୁ ସେଥିରେ ତେଲ ପକେଇବୁ। ଜିରା ପକେଇବୁ ଲଙ୍କା ପକେଇବୁ। ଆଉ କିଛି ଗୋଟା ମସଲା ପକେଇବୁ ଯେମିତି କିି ଡାଲଚିନ୍ ହେଇଯାଉ। ଆଉ ତେଜପତ୍ର। ଆଉ ଅଳେଇଚ ଆଉ ଗୋଲମରିଚ ବି ପକେଇ ପାରିବୁ। ହୁଁ ଜିର ଜି। ତେଜ ପତ୍ର ଜିରା ଏସବୁ ପକେଇବୁ ସେ ଟିକେ ଭାଜି ହେଇଗଲେ ସେଥିରେ ଗୋଟେ ହାଫ୍ ପିଆଜ କାଟିକି ପକେଇବୁ। ତାକୁଟିକେ ହାଲକା ଭାଜିଦବୁ ତାପରେ ଟମାଟୋ କାଟିକି ପକେଇବୁ।
ବେ ଚୁଲିରେ କରିଥିଲି ନା ଗ୍ୟାସ୍ ରେ କଉଥିରେ କରିଥିଲି?
ଗ୍ୟାସ୍ ରେ ଗ୍ୟାସ୍ ରେ।
ଗ୍ୟାସ ରେ ଯୋଉ ମାନେ ଜାଗା କୋଉ ଭଳିଆ ମାନେ ଯୋଉ ହାଣ୍ଡି ନା ସେ ଯୋଉ କଣ ଗୋଟେ ତସଲା ନା
କଢ଼େଇ ରେ ବି ତୁ ବନେଇ ପାରିବୁ। କଢ଼େଇରେ ଆଗେ ଆମେ କଣ କରିବା ନା ଆଗେ କଢ଼େଇରେ ସେ ଯୋଉ। ସୋୟାବିିନ ଆଉ ଇଏ ମ୍ୟାରିନେଟ କରିକି ରଖିଛନ୍ତି ତାକୁ ଆଗେ ଭଲସେ ବନେଇଦବା। ତାପରେ ତାପରେ ଆମେ। ପ୍ରେସର କୁକରରେ ବସେଇ ପାରିବା। ହଁ ନନ୍ ଭେଜ ରେ ବି କଲଉ ନା ନାଇଁ କଣ କହିଲୁ ଆଉ ଥରେ।
ତୁ କଣ ଭେଜ ଖାଉ ନା ନନ ଭେଜ ଖାଉ କଣ ଖାଉ? ନା ମାନେ ପସନ୍ଦ କୋଉଟା ସବୁଠାରୁ ଭେଜ, ପସନ୍ଦ ନା ନନଭେଜ୍ ପସନ୍ଦ କରୁ।
ଭେଜରେ କିଛିଟା ଆଇଟମ୍ ଅଛି ଯୋଉଟା କି ଯଦି ମ ମୁଁ ମୁଁ ନିଜେ ବନାଏ ତ ମତେ ବହୁତ୍ ଭଲ ଲାଗେ। ତ ମତେ ନନଭେଜ ଆଇଟମ୍ ଆଉ ଏତେ ଖାଇବାକୁ ଇଚ୍ଛା ହୁଏନି ଆଉ ନନଭେଜ ଟା
ବହୁତ ପସନ୍ଦ ନନଭେଜ ଟା ଅଧିକ ଟିକେ ପସନ୍ଦ ଓହୋ। ନନଭେଜ ରେ ନା ନା ଭେଜ ରେ ଯୋଉ ଯାହା ବି ସବୁ ତୁ କହିଲୁ। ପନିର ହେଲା ଛତୁ ହେଲା କି କୋବି ହେଲା ଏସବୁ ମାନେ ତାର ସବୁ ଯୋଉ ଚିଲି ଆଇଟମ ବନେଇ ପାରୁନା? ତୁ ଆସେ ନା ତତେ।
ସବୁ ଆସେ ମତେ ରୋଷେଇ।
ଆଉ ଯୋଉ କଣ କହିଲୁ କହୁଥିଲି। ଆ ଯୋଉ ବଟର ପନିର ଆଉ ଯୋଉ ନାନ୍ ତତେ କରି ଆସେ ନା?
ହୁଁ ତୁ ଶିଖିଛୁ?
ମୁଁ ଯଉୁ ନା ମୁଁ ଶିଖିନି ମୁଁ ଯୋଉ ଦିନ ଯିବି ତମ ଘରକୁ ନୁହେଁ ନା ମତେ ଟିକେ ଯୋଉ ନାନ୍ ଆଉ ହେଲା ଯୋଉ ବଟର ପନିର ଆଉ ହେଲା ପନିରର ଗୋଟେ କିଛି ଆଇଟମ୍ ମାନେ ଯେମିତି ଗ୍ରେଭି ଗ୍ରେଭି ଆଇଟମ୍ ହେଲା। ମୋ ପାଇଁ ଟିକେ କରିଦେବୁ ତ ମତେ ସେଟା ବହୁତ ପସନ୍ଦ ହଁ ହଁ।
ମୁଁ ତା ରେସିପି ବି ତତେ କହିଦେବି ତୁ ପରେ ଯାଇକି ଶିଖିବୁ ହେଲା।
ହଁ ରେ ଏସବୁ ମୁଁ ଟିକେ କଣ କହିଲୁ ମତେ ଟିକେ ରୋଷଇ ଫୋଷଇ କରିବାକୁ ଭଲ ଲାଗେ ନା ତ ବେଶୀ ହେଲା। ଭାରି ଜୋରେ ଗରମ ହୁଏ ମୁଁ ଜମା ରୋଷେଇ ଘର ଭିତରକୁ ଯାଇପାରିବିନି ରୋଷେଇ କରିବା ତ ଦୂରର କଥା। ସେଥିପାଇଁ ପୁରା ଝାଳ ଫାଳ ବୁହେ ବୋଲି ମୋର ଅଥିବ ହୁଁ ହୁଁ। ହଁ ନିଶ୍ଚିନ୍ତ କରିବାକୁ ପଡିବ ହଁ ହଁ। ନିଶ୍ଚିନ୍ତ ମତେ କରିବାକୁ ପଡ଼ିବ ଅଭ୍ୟାସ ନହେଲେ ପୁରା ମାନେ ହଇରାଣ ହେଇଯିବି। ସେଇଆ ବା ଯୋଉ କଣ କହୁଥିଲି କହିଲୁ ସେଇଟା ମତେ ଦେଖିବୁ ତ ମତେ ଯଦି ହବ ଆଉ ଯୋଉଦିନ ଯିବି ତମ ଘରକୁ ରବିବାର ଦିନ ନହେଲେ ଯିବି ହେଲା ମତେ ଟିକେ କରିଦବୁ ହୁଁ। ଆଉ ତୁ କୋଉ ଦିନ ଆସିବୁ ଆମ ଘରକୁ?
ଉଁ ରବିବାର ଯିବା ଆମେ କଲ୍ କଲ୍
କଟକ ଯାଇଥାନ୍ତେ ପା?
ହଁ।
କୋଉ ଦିନ ଯିବା ହଁ ହଁ ଯିବା ଆମେ ଟିକେ ରଜ ପାଇଁ ସପିଙ୍ଗ। ହଁ ହଁ ସଣ୍ଡେ ଦିନ ଯିବା ରଜ ପାଇଁ ଟିକେ ସପିଙ୍ଗ ଆଉ ହେଲା। କଣ ନା କିଛି ଡ୍ରେସ୍ ଫେସ୍ ପ ତୁ କୋଉଠୁ କଣ ଭାବୁଛୁ କୋଉ ଟାଇପ୍ ର ଡ୍ରେସ୍ କରିବୁ ରଜରେ ଏଥରକ।
ମୁଁ ଭାବିଛି ରଜ ପାଇଁ ଗୋଟେକୁ କୁ କୁର୍ତି ସେଟଟେ କରିବି। ଆଉ ଆଗକୁ ତ ଦିଦିର ମ୍ୟାରେଜ ଅଛି ତ ତା ପାଇଁ ଶାଢୀ କରିବି ତୁ ମତେ କିଛି ଶାଢୀ ର। କଲେକ୍ସ ମାନେ ଭଲ ଦବୁ ଇଣ୍ଟର୍ନେଟ ରୁ ଇଣ୍ଟ।
ଠିକ ଅଛି ହଁ ହଁ ହଁ ଦେଖିବି। ତୋର କୋଉ କଲର କହିଲୁ ମାନେ କେମିତିଆ କଲର ତୋତେ ଶାଢୀ ବେଶୀ ଭଲ ଲାଗେ ରେଡ୍ ବ୍ଲୁ।
ତତେ କଣ ଲାଗୁଛି ମତେ କୋଉଟା ବେଶୀ ଭଲ ମାନିବ।
ତ ମତେ ଲାଗୁଚି ନାଲି ନହେଲେ ଗୋଲାପୀ କଲର ଟା ଅଧିକ ମାନିବ କାହିଁ କହିଲୁ। ବାହାଘର ଥିମ ରେ ନା ସବୁବେଳେ ହଁ ହଁ ନାଲି ନହଲେ। ଟିକେ ମାନେ ଅ କଣ ଗୋଲାପି ଗୋଲାପି କଲର ଏଇ ଟାଇପ ର କଲର ଟିକେ। ପିନ୍ଧିଲେ ନା ମାନେ କଣ କହିଲୁ ଜଳିବୁ ପୁରା ତୁ। ହାଇଲାଇଟି ହବୁ ସେଇ ଟାଇପର କଲର ଚଳିବ ହେଲା।
ଅ ମୁଁ ମୁଁ ଭାବୁଛି ଏଥେରେ କିଛି। କିଛି ନୂଆ କରିବା ପାଇଁ ମାନେ ସମସ୍ତେ ତ ସେମିତିନାଚୁରାଲି ଶାଢୀ। ପିନ୍ଧନ୍ତି ଇଏ କରନ୍ତି ମୁଁ ଭାବୁଛି କିଛି ଟିକେ ନିଜ ଉପରେ ନୂଆ ଆପ୍ଲାଏ କରିବି।
ହୁଁ ହୁଁ ହୁଁ ତମ ଗାଁ ରେ ଦୋଳି ଲାଗିଛି ଦୋଳି।
ନାଇଁ ମୁଁ ତମ ଗାଁ କୁ ଯିବି ରଜରେ
ଏ ମୋ ବାପା ଦୋଳି ଲଗେଇଛନ୍ତି ଆସିବୁ ହେଲା ମୋ ବାପା ଯୋଉ କାଲି କଁ ହେଇଚି ନା କହିଲୁ ମୁଁ କହିଥିଲି ବୋଲି ସେ ପୁରା ବାଉଁଶ ଫାଉଁଶ ଇଏ କରିକି
ଶୁଣନ। ଆମର ଏଥର ପୋଡପିଠା ହବନି ତୁ ତ ପୋଡ ପିଠା ଧରିକିଆସିବୁ ତ ମୁଁ ଖାଇବି।
ପୋଡ ପୋଡ ପିଠା ହବ ଆଉ ହେଲା ଚକୁଳି ପିଠା ହବ ଆଉ କଣ କହିଲୁ ଆଉ ଗୋଟେ ଗୋଟେ ଯୋଉ ସେ ଯୋଉ କି ପତ୍ର ପିଠା ହବ କହିଲୁ ଯୋଉଟା ହୁଏ ଜନ୍ମ ପ୍ରଥମାଷ୍ଟମୀ ଟାଇମ୍ ରେ କଣ ସେଟା କି ପିଠା କହିଲୁ ଏଣ୍ଡୁରି ପିଠା ଏଣ୍ଡୁରି ପିଠା ହୁଏନି ନା। ସେଇ ଏଣ୍ଡୁରି ପିଠା ହବ ସବ ପଳେଇ ଆସିବୁ ତୁ ଆମର ଦୋଳି ବି ମୋ ବାପା ଲଗେଇଛନ୍ତି ମୁଁ କହିଥିଲି ବୋଲି ହେଲା। ଏଇ ଦୋଳିଟା ସଜେଇନି କୋଉଠୁ କହିଲୁ ଯୋଉ ଆର୍ଟିଫିସିଆଲ ଫୁଲ ଗୁଡାକ କଉଠୁ ଆଣିବି ଜାଣିଛୁ କି।
ଆମ ଝୁମ୍ପୁରି ରେ ମିଳିଯିବ।
ହଉ ହଉ ଠିକ୍ ଅଛି ଆମ ବଜାରରୁ ମିଳିଯିବ ତ। ଆମ ଛକରୁ ହଉ ହଉ ମୁଁ ସେୟା କରିବି ଆମ ଛକ କରୁ ଯାଇକିଁ ଦେଖିକିି ନେଇ ଆସିବି।
ଆମେ ଦିନେ ଟାଉନ୍ ଯିବା କିଁଆ ମଝିରେ ଦେଖିଦେଇକି ଆସିବା।
ହଁ ହଁ ଯିବା ଯିବା ଦେଖିଆ। ଦେଖିବା ଯଦି ହବ କିଛି ମାନେ କଣ କହିଲୁ ଯୋଉ ଇଏ ଫୁଲ ନୁହଁ ନା ଯେମତି ମାନେ ଆର୍ଟିଫିସିଆଲ ଫୁଲ ଗୁଡା ଯୋଡାସବୁ ଅଛି ସେଇ ଭଳିଆ କିଛି ଫୁଲ ଆଣିବା ଦେଖିବା ସେ ଫୁଲକୁ ଲଗେଇ ସଜେଇବା ଦୋଳିଟାରେ ହେଲା।
ମୁଁ ବି ଯିବି ମୁଁ ବି ତୋ ସହିତ ମିଶିକି ସଜେଇବି।
ହଁ ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ। ଆସିବୁ ଆଉ କଣ କହିଲୁ ଆମର ଯୋଉ ରଜ ଟୋଟାଲ କିନ୍ତୁ କେତେ ଦିନ କରାଯାଏ।
ତିନିଦିନ।
ତିନି ଦିନ କରାଯାଏ ଏ ସବୁ କହୁଛନ୍ତି ଚାରି ଦିନ ପାଞ୍ଚ ଦିନ
ମତେ ଲାଗେ ଆରେ ଶୁଣୁ ପ୍ରଥମ ଦିନ ଆମର ସଜବାଜ ଥାଏ।
ହୁଁ।
ତାପରେ ପହିଲି ରଜ ଥାଏ।
ହଁ ହଁ।
ତାପରେ ପୁଣି ତାପର ଦିନ ଟା ଆମର ଉ ରଜ ସଂକ୍ରାନ୍ତି ଥାଏ। ତାପରେ ଉଁ ସେକେଣ୍ଡ ରଜ ଥାଏ ଏମିତି ନା। ନା ତୁ ମତେ ଡିଟେଲସ ରେ କହ, ମୁଁ ଏତେ ଜାଣିନି।
ନା ନା ଯୋଉ ପାଞ୍ଚ ଦିନ କୁହନ୍ତିିନି ନା। ପାଞ୍ଚ ଦିନର ପ୍ରଥମ ଟା ହଉଛି କଣ କହିଲୁ ସଜବାଜ ତାପର ଟା ହଉ ଛି ପହିଲି ରଜ। ଫାଷ୍ଟ ଦିନ ଟା ହଉଛି କିନ୍ତୁ ପହିଲି ରଜ। ସଜବାଜଟା ତ ଏତେ ଦିନ ଭାବରେ କରାଯାଏ ନା ତେନୁ ସବୁ ଡ୍ରେସ ଫ୍ରେସ୍ ଯାହା କରିଥିବୁ ତାକୁ ଟିକେ ଫିଟିଙ୍ଗ କରିକି ଆଣି ନା ନା ଲାଷ୍ଟ ରଜଟା ହଉଛି ଭୂମି ଦହନ। ଆଉ ସବୁଠାରୁ ଯୋଟା ଲାଷ୍ଟ ସେଟା ହଉଛି ବସୁମତୀ ତୀ ସ୍ନାନ ସେଟାକୁ କୁହାଯାଏ।
ରଜରେ ଆମେ ବି ଚପଲ ପିନ୍ଧିକି ଚାଲନ୍ତିନି ନା।
ହଁ। ସବୁ ତ କୁହନ୍ତି ଯୋଉ କଣ କହିଲୁ ଯୋଉ କଦଳୀ ପଟୁଆ ନୁହଁ ନା। ସେଇଟା ପିନ୍ଧିକି ଚାଲିବା ପାଇଁ, ହେଲେ ବି ହେଲେ ବି ତ ସେଟା ହୁଁ ହୁଁ ହୁଁ। ଠିକ ଠିକ। ହେଲା ନାଇଁ ନାଇଁ ସ ସେଇୟା ହବ ସବୁଠୁ ବଢେଆ ଆଇଡିଆ କଣ କହିଲୁ? ପଳେଇ ଆସିବୁ। ଆମ ଘରେ
ମୁଁ ତୋ ପାଇଁ ପାନ ନେଇକି ଯିବି ହେଲା।
ହଁ ହଁ ମୋର ଟିକେ ଗୋଟେ ପୁରା ବଡ ଚେରି ଟେ ପକେଇବୁ ଆଉ ନଡିଆ ଟିକେ ବେଶୀ ପକେଇବୁ। ମୋର ଟିକେ ନଡିଆ ଭଲ ଲାଗେ ବେଶୀ ପାନରେ। ହେଲା ନଡ଼ିଆ ଆଉ ଚେରି। ହଉ। ମୁଁ କଣ କରିବି? କଇଲୁ। ମୁଁ କଣ କରିବି କଇଲୁ? ମୁଁ ପୁରା ଯୋଉଁ ଯୋଉଁ ପାନଟା କରିଥିବି ସେଇ ସେ ପାନରେ ଏଇ ଯୋଉ ଲବଙ୍ଗ, ଅଳେଇଚ, ଗୁଜୁରାତି, ଡାଲ ସବୁ ସେଗୁଡା ମିଶେଇ ଙ୍ଗ୍ ରହିଥା ତୁ ସବୁ ସେଗୁଡା ଖାଇବୁ। ଏକାଥରେ ସେଇଗୁଡା ପାଟିରେ ପଶିବ ତୋର।
କା କୁଣ୍ଡେ ମିଶେଇକି ତେତେ ଖୁଆଇବି।
ଏଆ ହଁ ହଁ ବେ ଆଉ ଗୋଟେ କଣ କହୁଥିଲି କହିଲୁ? ସେଇ ଯୋଉଁ ଆମେ ଗୋଟେ ଯୋଉ ଆଣୁନଥିଲେ ଗୋଟେ ଡ୍ରେସ ଟେ ବ୍ଲାକ୍ କଲର ର। କଳାର କଲରର ଯେଉଁ କୁର୍ତ୍ତୀ ସେଟ୍ ଟା। ସେଏ କୋଉ ରଜରେ ପିନ୍ଧିଲେ ଭଲ ଲାଗିବ କହିଲୁ? ଫାର୍ଷ୍ଟ ନା ସେକେଣ୍ଡ ନା ଥାର୍ଡ।
ଯୋଉ ରଜରେ ମୁଁ ତେ ପାଖୁକୁ ଯିବି।
ହଉ ଠିକ୍ ଅଛି ଯଉଦିନ ଆସିବୁ ତେ ପୂର୍ବଦିନ ମତେ କହିବୁ। ମୁଁ ଡ୍ରସ୍ ଟା କିନ୍ତୁ ଟିକ ଢିଲା ହଉଛି ମତେ, ତାକୁ ଟିକେ ଫିଟ୍ ଇଙ୍ଗ୍ କରିବ ତ। ମାନେ ପରଫେକ୍ଟ ମତେ ହବ। ହୁଁ। ହଁ ହଁ। ସେହିୟା କରିବା। ସେହିୟା କରିବା। ତୁ ବି ଗୋଟେ ବ୍ଲାକ୍ କଲର ପିନ୍ଧିଦେବୁ, ମେଚ୍ ଙ୍ଗ୍ କରିବା। ହେଲା। ଆଉ ମୁଁ କଣ କହୁଥିଲି କହିଲୁ? ନା ନା ନା କିଣି। ଗୋଟେ ଗୋଟିଏ ଡ୍ରେସ କିଣ୍। ଅଟ୍ ଲିଷ୍ଟ୍ ଫାସଟ୍ ପ ପହିଲି ରଜରେ ପିନ୍ଧିବା ପାଇଁ। ସମ୍ବଲପୁରୀ ଟି ରଖିଛୁ।
ହଁ। କିନ୍ତୁ ତାର ପ୍ୟାଣ୍ଟ ଆଉ ଓରନି ରଖିନି। ମୁଁ ଖାଲି କପଡା ଆଣିଥିଲି ନା ଗୋଟେ ବନେଇ ଦେଇଥିଲି।
ଓହୋ। କିଛି ନାଇଁ, ତୁ ତା ସହିତ ଜିନ୍ସ ସହିତ ବି ପିନ୍ଧି ପାରିବୁ ସେଇଟା। ମୋର ବି ସେ ସମ୍ବଲପୁରୀ ଅଛି। ମୁଁ ଆଣିଥିଲି କୋଉଠି କହିଲୁ?
ତାହା ହେଲେ ଗୋଟେ କାମ କରିବା। ଆମେ ଆମେ ମ୍ୟାଚ୍ କରିକି ଫାଷ୍ଟ ଦିନ ସେଇଟା ପିନ୍ଧିବା ତାପରେ ତୁ ସେକେଣ୍ଡ ରଜ ଦିନ କୁର୍ତୀ ସେଟା ପିନ୍ଧିବୁ ଯୋଉଟା ବ୍ଲାକ୍ କଲର ଆଣିଥିଲେ।
ହଁ ହଁ ହଁ ସେଇୟା କରିବା ସେଇୟା କରିବା ହେଲା ଏଇ ଯୋଉ କଣ କହିଲୁ ନେଇ ଆସିବା ଗୋଟେ ବଢିଆ ତୁ ବି ଗୋଟେ ସମ୍ବଲପୁରୀ କୁର୍ତ୍ତୀ ପିନ୍ଧି ଦବୁ ମୁଁ ବି ଗୋଟେ ସମ୍ବଲପୁରୀ କୁର୍ତ୍ତୀ ପିନ୍ଧି ଦେବି ମ୍ୟାଚିଙ୍ଗ୍ ହେଇଯିବ ଆମର ସେଟା ପିନ୍ଧିକି ଫଟୋ ଉଠେଇବା ଆଉ ତା ପର ଦିନ ହୁଁ ହୁଁ ଆଉ କଣ କହିଲୁ ଦୋଳି ବି ଖେଳିବା ଦୋଳି ଖେଳିବା ପାନ ଖାଇବା? ହେଲା ଜାଣିଛୁ ଶୁଣୁ ଶୁଣ ତୁ ମତେ ଅଳତା ଲଗେଇ ଦେବୁ ମୁବି ତତେ ଅଳତା ଲଗେଇଦେବି ହଁ ମୁଁ ବି ତତେ ପିନ୍ଧେଇଦେବି। ପୁରା ଡିଜାଇନ୍ ଡିଜାଇନ୍ କରିକି ମେହେନ୍ଦି ବି ଆମେ ସେମିତି ପିନ୍ଧିବା ତତେ ମୁଁ ପିନ୍ଧେଇ ଦେବି ତୁ ମୋତେ ପିନ୍ଧେଇ ଦେବୁ। ହେଲା କୋଉ ଡିଜାଇନ୍ ଆଉ ଯୋଉ ଗୋଟେ ଡିଜାଇନ ମେହେନ୍ଦୀ ର ଫଟୋ ଗୋଟେ ଓ ଯୋଉ ମତେ ପଠେ ପଠେଇବୁ ତ ମୁଁ ବି ତତେ ଗୋଟେ ପଠେଇବି? ହଁ ତୁ ଗୋଟେ ମତେ ପଠେଇବୁ ମୁଁ ବି ତତେ ଗୋଟେ ପଠେଇବି ହେଲା। ସେଇଟା କୋଉଟା ଭଲ ଲାଗିବ ଦେଖିବା ସେଇଟା ଦେଖିକି ଆମେ ଇଏ କରିବା ହେଲା।
ଉ ହୁଁ ହୁଁ।
ବୁଝିଲୁ ନାଁ?
ହଉ ଠିକ୍ ଅଛି।
ହଁ ହଁ ଆଉ କଣ କହୁଥିଲୁ କହିଲୁ ବେ ହୁଁ କଣ ଗୋଟେ କହୁଥିଲି ଭୁଲିିଗଲି ଶୁଣୁ ଶୁଣୁ ‌। ଅ ରଜ ତ ଯାହା ଯେମିତି ହବ ହବ ରଜ ପରେ ଆମେ ଆଉ ଟିକେ ଭଲସେ କୋଉଠି ଦେଖା ହବା ଟିକେ ଭଲସେ କଥା ହବା। ଗୋଟେ ଅଛି
ମୁଁ ତ ଚାହୁଁଛି ଏବେ ଦେଖା କରିବାକୁ? ତୁ ତ ରଜ ପରେ କହୁଛୁ ରଜ ପରେ ତ ମୁଁ ଦିଦି ବାହାଘର ମୁଁ ତ ତତେ ଟାଇମ ଦେଇପାରିବିନି।
ହୁଁ ସେଟା ବି ଠିକ କଥା ହଉ ହଉ। ହଉ ହଉ ତଥାପି ପ୍ଲାନ କରିବା ଆଉ ହେଲା ଆଉ ଶୁଣୁ ଯୋଉ କଣ କହୁଥିଲି କହିଲୁ?
କଣ କରିବା?
ହଁ ସେଠିକି ଯିବା କଥା ଟିକେ ପ୍ଲାନ୍ କରିବା ଆଉ ଟିକେ ଭଲସେ ମତେ କଲ୍ କରିବୁ? ଓ ଆମେ ଯୁ କଣ କହିଲୁ ଏଥିରେ କଥାହବା ଯୋଉ ଅଫ୍ ଅଫଲାଇନରେ କଥା ହେବା ଗୋଟେ କୋଉ ଦିନ ହେଲା। ଭଲସେ ଟିକେ କଥା ହେଲେ ଜଣା ପଡିବ